ହାଲୋ।
ହଁ ଅପା କୁହନ୍ତୁ।
ଏ ନା ମ ବସିଚି ଅପେକ୍ଷା କରିଛି ଭାଇଙ୍କୁ। ଆଉ ଭାଇ ଆସିଲେ ଖିଆପିଆ କରିବୁ ବୋଲି ଆଉ।
ହଁ-ହଁ ପେଟ ଖାଲି କରି ରଖିଥାଅ, ହଁ-ହଁ-ହେ-ହେ-ହେ-ହେ। ହଁ ଆଉ କଣ କରିବ, ଆଉ ଅପେକ୍ଷାର ଫଳ ମିଠା ବା, ଏଁ-ହେ-ହେ-ହେ-ହେ-ହେ ଅପେ କରୁଛନ୍ତି ଦେଖୁଛନ୍ତି ଯେ ମୋ ସ୍ତ୍ରୀ କେ ତେ ପର୍ଯ୍ୟନ୍ତ ମାନେ ମତେ ୱେଟ୍ କରୁଚି। ଆଉ ଆମର ତ ଖିଆପିଆ ଏବେ ସରିଲା କାରଣ ଇଏ ବି ଡ୍ୟୁଟି ଯାଇଥିଲେ, ଆସିଲେ ଦୁଇଟା ବେଳକୁ ହେଲା।
ଉ-ହୁଁ।
ଆସିଲେ ବାପା ପୁଅ ଏସବୁ ଖାଇ ଦେଇଥିଲେ, କାଇଁନା ଶନିବାରେ ଜଲ୍ଦି ପଳେଇ ଆଇଚନ୍ତି ଛୁଆ। ଆଉ ଇଏ ଖାଲି ଆସିନଥିଲେ, ତାପରେ ସାଙ୍ଗହେଇ ହଁ ନାଇଁ ହେଇଟା ଇଂଲିଶ୍ ମିଡିୟମ୍।
ଉଁ-ହୁଁ।
ଇଂଲିଶ୍ ମିଡିୟମ୍ ତ ସାତେଟାରୁ ଯିବେ ଦୁଇଟାକୁ ଆସିବେ ନା ସବୁଦିନ, ଆ ସେ ତାପରେ ଆଜି ଶନିବାର ବୋଲି ସାଢ଼େ ଦଶଟାରେ ଆସିଥିଲେ।
ଶନିବାର ଛୁଟି ହୁଏନି?
ଆ ନାଇଁ ଛୁଟି ନାହିଁ।
ଉଁ-ହୁଁ।
ସାଢେ ଦ ମାନେ ହାପ୍ ଟାଇମ୍ ଆଉ ପାଞ୍ଚଟା ସବଜେକ୍ଟ ଥାଏ, ସେ ସବଜେକ୍ଟ ଥାଏ ଏମ୍ତି ଆଉ, ତାପରେ ରେ ସେ ଖାଇ ଦେଇଥେଲେ, ଇଏ ଖାଲି ଆସିବା ପର୍ଯ୍ୟନ୍ତ ମୁଁ ଅପେକ୍ଷା କରିଥେଲି। ଆଉ ଉଁ ବସି ଥିଲି ଏପଟ ସେପଟ କାମ କରୁଥିଲି, କପଡ଼ା ବି ମୁଁ ବି ଶୁଖଉଚି ଉଠଉଚି ଶୁଖଉଚି ଉ ଉଠୋଉଚି, ମାନେ ଟି
କେମିତି ବର୍ଷା ଏବେ ହେଇଛି ନା ସକାଳୁ ହଉଥିଲା?
ଏ ନାଇଁ ରାତିରେ ହଉଥିଲା ଯୋଉଟା ବନ୍ଦ ହେଇଯାଇଥିଲା।
ହୁଁ।
ସକାଳୁ ଟୋପୁ ଟୋପୁ ହଉଥିଲା ଆଉ ଏବେ ପୁଣି ଷ୍ଟାର୍ଟ ହେଇଗଲା ଯେତେବେଳେ ଆପଣ କଲ୍ କଲେ। ଆ ଷ୍ଟାର୍ଟ ହେଇଗଲା ସେତେବେଳେ ଘଡଘଡି ବର୍ଷା ଏବେ ବି ମାନେ ଟିକେ ପୁର ଜୋର୍ ସେ ହେଇଗଲା ହେଇଯାଇକିରି ପୁଣି ଘଡଘଡି ମାରୁଛି। ଏ ତ ଏମିତି ହବ ଏବେ ଆଉ ପୁରା ରଥ ପର୍ଯ୍ୟନ୍ତ ଆଉ ନାଇଁ? ରଥ ପର୍ଯ୍ୟନ୍ତ ହବ ଆଉ ନିଶ୍ଚିନ୍ତ ବର୍ଷ ର୍ଷା ଲାଗି ରହିବ ଆଉ ଆଉ କଣ କୁହନ୍ତୁ?
ଶ୍ରାବଣ କହୁଛି ଆଷାଢ ଆଷାଢଏଟା ହୁଁ ଆଷାଢ ପରେ ଶ୍ରାବଣ ଏଇନା ଦି ମାସ କଣ୍ଟିନ୍ୟୁ ବର୍ଷା ହବ ଆଉ ହୁଁ
ଆଉ କଣ? କୁହନ୍ତୁ ଆଉ କଣ ଭଲ ସବୁ ବନେଇ ଜାଣିଛନ୍ତି?
ରୋଷେଇ? ହଁ ରୋଷେଇରେ ତ ବହୁତ କଥା ଅଛି ତର ତରକାରୀ କହିବି ନା କଣ ତରକାରୀ ଗୋଟେ କହୁଛି ହୁଁ ନଡିଆ ବରା ତରକାରୀ କେବେ କରିଛ?
କରିନି କିନ୍ତୁ ନଡ଼ିଆ ବରା ଖାଇଛି ତରକାରୀ କରିନି କୁହନ୍ତୁ।
ନଡିଆ ବରା ନଡିଆ ମେନ୍ କଣ କହିଲ କଣ କଣ ଦରକାର ଆଗ ଜାଣ ନଡିଆ ଦର କାର ହବ ଆଳୁ ଟମାଟୋ ଟିକେ ଗରମ ମସଲା ଟିକେ ଲଙ୍କାଗୁଣ୍ଡ କଞ୍ଚା ଲଙ୍କା ଆଉ ଅରୁଆ ଚାଉଳ ଜିଙ୍ଗା ଧନିଆ ଗୁଣ୍ଡ ଜିରା ଗୁଣ୍ଡ ଟିକେ ଆଉ ଧନିଆ ପ ତ୍ର ଏ ହେଙ୍ଗୁ ଆମର ତ ସାଧା ଖାଉ ଆମ ଯେହେତୁ ଦୀକ୍ଷା। ହୁଁ ଆମେ ଯୋଉ ଦୀକ୍ଷା ଯେହେତୁ ନେଇଛୁ ଆମର ସବୁ ବିନା ପିଆଜ ରସୁଣ ଏଇଟା ଶୁଣ ମୁଁ କହୁଛି ଯୋଉ ଦିନ ତମେ ତମେ ଖାଉଥିବ ବୋଧେ ପିଆଜ ରସୁଣ ଖାଅ-ଖାଅ ନା?
ନାଇଁ ଖାଉଛୁ ସେ ଆମେ ବି ମୁଁ ନଣନ୍ଦ ଅଛି ନା ପାଖେରେ ମାନେ ସେଇ ତାପସୀର ଭାଉଜ।
ହୁଁ ହୁଁ।
ତାପସୀର ଭାଉଜ ଯିଏ ମୁଁ ମାନେ ମୁଁ ହେଲା ତା ଭାଉଜ
ଓହୋ ଓ ହୋ ହୋ ଠିକ୍ ଅଛି ହୁଁ ହୁଁ ହୁଁ।
ତାଙ୍କର ଆମର ପୁରା ଦିଆ ଦି ଚାଲିଛି ତ ସେଥିପାଇଁ କି ମୁଁ କରୁନି ଘରେ।
ଓହୋ ହଁ ଓଷାବ୍ରତ ମାନଙ୍କରେ ବି କରିପାରିବ ଏଟା ନା କି?
ହଁ କରିପାରିବ ତାପରେ ମୁଁ ଖାଏନି ସୋମବାର, ମଙ୍ଗଳବାର, ଗୁରୁବାର, ଶୁକ୍ରବାର ମୁଁ ଯେହେତୁ ଦିକ୍ଷା ନେଇଛି। ତିଂ ନେଇନି ଦୀକ୍ଷା ଯେହେତୁ ନେଇଛି ଶୁକ୍ରବାର ଟା ଖାଉନୁ।
ହୁଁ ହୁଁ।
ପିଆଜ ରସୁଣ ଆଉ ଏମିତିରେ ବି ପୁରା ଗୋଟେ ସବ୍ ପ୍ତାହ ପୁରା ଏମିତି ହେଇଯାଉଛି କେବଳ ଯେହେତୁ ବାପା ମା ଅଛନ୍ତି ନା ଆଉ ସେ ତ ଖାଇବେ ଟିକେ ତାଙ୍କ ପାଇଁ କି ଟିକେ ହଉ ଛି ଆଉ ସଣ୍ଡେ ଟା ଆଉ।
ହୁଁ।
ପିଆଜ ରସୁଣ ଏମିତି ଯାହା ବି ଇଚ୍ଛା କରନ୍ତି ତାହା ଆଣିକି ମୁଁ କରିକି ଦିଏ କିନ୍ତୁ ମୁଁ ଖାଏନି।
ଆମ ଆମିଷ ଆମିଷ ଖାଆନ୍ତି?
ନାହିଁ।
ଓହୋ ହଁ ହଉ ହୁଁ।
ହଁ କୁହନ୍ତୁ।
ହ ସେଇ ନଡିଆ ଟାକୁ କୁରିଦେବେ କୁରିଦେଇକି ସେଥିରେ ଚାଉଳଟାକୁ ବତୁରେଇ ରଖିଥିବ ସେଥିରେ ମିକ୍ସ କରି ଗ୍ରାଇଣ୍ଡିଙ୍ଗ କରିଦେବେ।
ହଁ ହଁ।
ସେଥିରେ ଯେଉଁ ଗ୍ରାଇଣ୍ଡିଙ୍ଗ କରିବେ ସେଥିରେ ଟିକିଏ ପକାଇ ଦେଇଥିବେ ହଳଦୀ ଟିକେ ଲଙ୍କାଗୁଣ୍ଡ ଟିକିଏ ଆଉ ଟିକେ ଲୁଣ ସାହାଜିରା ଟିକେ ପକେଇକି ନଡ଼ିଆ ଚାଉଳ ସବୁ ମିକ୍ସ କରିିକି ଗ୍ରାଇଣ୍ଡିଙ୍ଗ କରିଦେବ କରିସାରିଲା ପରେ ତେଲ ଉ କଡ଼େଇରେ ଦେଇଦେଇକି ଛୋଟ ଛୋଟ ବରା ଛାଣିଦେବେ ଆଉ ହଁ ଛୋଟ ଛୋଟ ବରା ଛାଣିଦେବେ। ଆଳୁକୁ ସେମିତି ଛୋଟ ଛୋଟ ପିସ୍ କ୍ୟୁବ ସାଇଜର ହଉ ଯେମତି ଇଛା ହଁ ହଁ ହଁ ହଁ ହଁ। ହଁ ଆଳୁକୁ ଏଠୁ କାଟି ଦେଇକି ତାକୁ ଟିକେ ତେଲରେ ଭାଜିକି ରଖ ରଖି ଦେଇଥିବେ ତାପରେ ଗୋଟେ ମସଲା ପ୍ରସ୍ତୁତ କରିବେ ଟମାଟୋ ଅଦା କଞ୍ଚା ଲଙ୍କା ଆ ନାଇଁ ଜୀରା ପଡ଼ିବନି। ଅଦା ଟମାଟୋ କଞ୍ଚାଲଙ୍କା। ଏବେ ଗ୍ରାଇଣ୍ଡିଙ୍ଗ କରିଦେବେ ହଉ ଜିରା ଯଦି ଟିକେ ପକେଇଥିବେ ପକେଇଥିବେ ଜିରା ଆଉ ଆଉ ଗ୍ରାଇଣ୍ଡିଙ୍ଗ କରିଦେବେ ତାପରେ ସେଠୁ କଡେଇରେ ତେଲ ପକେଇ ଦେଇକି ତା ସେଥିରେ ଟିକେ ହେଙ୍ଗୁ। ଆମ ସାଧାରେ ଟିକେ ହେଙ୍ଗୁ ଟିକେ ପକେଇଲେ ଭଲଲାଗେ ଟେଷ୍ଟ ହୁଁ ହୁଁ। ହେଙ୍ଗୁ ଟିକେ ପକେଇକି ଜିରା ପକେଇଦବା। ଜିରା ପକେଇ ସାରିଲା ପରେ ଏଠୁ ଯୋଉ ମସଲା ଆମେ ବାଟିଥିଲେ। ଟମାଟ ଅଦା କଞ୍ଚାଲଙ୍କା ଜିରା ତାକୁ ପକେଇଦବା। ତା ପକେଇ ଟିକେ କଷିଦବା ତାପରେ ଧନିଆ ଗୁଣ୍ଡ ଟିକେ ତାପରେ ଲଙ୍କାାଗୁଣ୍ଡ ତାପରେ ହଳଦୀ ଗୁଣ୍ଡ ଏସବୁ ପକାଇ ଦେଇକି କଷିବା। କଷିଲା ପରେ ଯଉ ଦେଖିବ ତେଲ ଛାଡି ଯାଉଛି ମସଲା ରୁ ଟିକେ ଯକଚକିଆ ହେଇଯାଏ ତାପରେ ସେଠୁ ସେଥିରେ କଟା ଆଳୁ ଲୁଣ ଆଉ ଅଳ ଅଳ୍ପ ଟିକେ ପାଣି ପକେଇ ପୁଣି କସିବା କସିି ସାରିଲା ପରେ ଟୁ ଗରମ ମସଲା ଟିକେ ଗୁଣ୍ଡ ଟିକେ ପକେଇ ଦବ ପକେଇ ଦେଇକି ଏଇଠୁ ପାଣି ଦେଇଦବ। ଝୋଳ ଯେତିକି ଆବଶ୍ୟକ ମ ଯେମିତି ଆଳୁ ସିଝିବ କୋପ୍ତା ଗୁଡାକ ପକେଇବା ନା ବରା ଗୁଡାକ। ସେ ବି ଫୁଲିବ ଟାଣିବ ଟାଣିବ ହୁଁ। ପାଣି ଟିକେ ପକେଇ ଦେଇକି ସେଠୁ ତାକୁ ଘୋଡେଇଦବା। ସେ ଆଳୁ ସିଝିବ ଉମ ଆଳୁ ସିଝିକି ଯିବ ପାଣି ବି ଟିକେ ଗ୍ରେଭି ଟିକେ ଆଉ ଟିକେ ଇଏ ହେଇଯିବ। ଶୁଖିକି କମ ହେଇଯିବ ତାପରେ ଏଇଠୁ ବରା ଯୋଉ ଛାଣିଥିବା ନଡିଆ ବରା ତାକୁ ଏଥିରେ ପକେଇଦବା ପକେଇଦେଇକିି ଦି ମିଣ୍ଟି ଖ ଖଣ୍ଡେ ତାକୁ ଫୁଟେଇବା ଫୁଟେଇ ସାରିଲା ପରେଠୁ ଗ୍ୟାସ୍ ବନ୍ଦ କରି ଧନିଆ ପତ୍ର ପକଦବା ପକେଇ ଦେଇକି ତାକୁ ଖାଇବ ତ ଖାଇବ ଆଉ କେବେ ଟ୍ରାଏ କରିବ ଦେଖିଆ ଏଟା ହାଁ ହାଁ। ହଁ ହଁ ପୁରା ଟେଷ୍ଟି ଆଉ। ପୁରା ୟମି ଆଉ ଖାଇବ ପୁରା ଆଉ ହାଁ ହାଁ ହାଁ ହାଁ ହାଁ ହାଁ।
ତି ଗଲା ମୋ ପା ଟିକ ପୁରା ହାଁ ହାଁ ହାଁ ହାଁ ହଁ ଯା ହଉ ଯା। ହଁ ଆପଣ ଜାଣିଗଲେ ଆଉ ହୁଁ ହୁଁ ହୁଁ। ଏଇ ଯୋଉ ଆମର ବେସନ ତରକାରୀ ଟା ବି ସେମିତି ହୁଏ ନା। ମୁଁ କିନ୍ତୁ ଯେକୌଣସି ତରକାରୀ କରେ ମୋର ବିନା ପିଜ ରସୁଣରେ। ବେସନ୍ ତରକାରୀ ତାପରେ ଯୋଉ ଯେମିତି କହିଲେ ନଡିଆ ବରାଟା। ମୁଁ ସେ ଯୋଉ ବୁଟ ଡାଲି ବରା ନାଇଁ ବୁଟ ଡାଲି ଆଉ ଗୋଟ୍ ତେ ସେଇଟା କଣ ମସୁର ନା କଣ‍? ଛୋଟ ଛୋଟ ଯୋଉଟା ସେଇଟା ସେଇ ସବୁଟା କରେ ଆଉ ପକୁଡି ଛାଣିକିରି ବି ସେମତି ତରକାରୀ କରେ। କିନ୍ତୁ ପୁରା ସାଧା ହଁ ସେମିତି ସବୁ ବିନା ପିଆଜ ରସୁଣରେ ମୁଁ ପୁରା ସବୁ ସେମତି କରେ କାରଣ ଯେହେତୁ ମୁ ପିଆଜ ରସୁଣ ପଡୁନି ତା ଦେହରେ ଟିକେ ଟମା ଟା ଟିକେ ବେଶୀ ଲାଗିବ ଆଉ। ମାନେ ହଁ ଦିଟା ଟିକେ ଏପଟେ ବଂ ବ ଟା ହବ ଦିଟା ହେପଟେ କଷା ହବ ଆଉ ସେଟା ଟିକେ ପକେଇଲେ ତରକାରୀଟା ମୋ ଟା ଆସିବ ଟେଷ୍ଟ ବି ଆସିବ।
ହୁଁ ହୁଁ।
ହଁ ଅ ଆଉ ତାପରେ ସେମତି ମେଥି ପତ୍ର ପୁଦିନା ପତ୍ର ଧନିଆ ପତ୍ ର ଯାହା ଆଭେଲେବଲ୍ ଥିବ ଆଉ।
ବୁଟଡାଲି ବେଳକୁ ତରକାରୀ କରନ୍ତି ବ ବୁଟଡ଼ାଲି ତଡକା ହେଲା ମେଥି ପତ୍ର ଟି ପଡେ। ଅଦା କଞ୍ଚାଲଙ୍କା ଟାଏ ଛେଚା ହୁଁ ମେଥି ପତ୍ର ଟାଏ ଟିକେ ଭଲ ଲାଗେ ଟେଷ୍ଟ।
ନାଇଁ ଭଲ ଲାଗେ ମେଥି ପତ୍ର ଟା ମୁଁ ତେବେ ମତେ ନା ଟିକେ ପୁରୀରେ ପକେଇଲେ ଭଲ ଲାଗେ ହେ।
ହଁ ମେଥି ଟା ପୁରି ରେ ପକେଇଲେ ଭଲ ଲା ମୁଁ ଦେବି କରେ ମେଥି ପତ୍ର ଟି ପକେଇଦିଏ।
ମେଥିପତ୍ର ଆଉ ଜୁଆଣି ଏସବୁ ପକେଇକି କଲେ ନା ମାନେ ଛୁଆ ହନ୍ ବଡ଼ ହୁଅ ତୁ ଯୋଉ ଖାଇଲେ ନା ଗ୍ୟାସ ଟା ହୁଏ।
ଗ୍ୟାସ୍ ହବନି ଜୁଆନିଟା ଖାଇଲେ।
ହଁ ଜୁଆନୀଟା ଟା ଦାଦିରେ ପଡ଼ିଥିଲେ ପ୍ରାୟ ପୁରୀ ଖାଇବାକୁ ଭଲ ପାଆନ୍ତି ନି।
ହଁ ଭଲ ପାଆନ୍ତିନି।
ହଁ।
ହୁଁ।
ତମେ ଯେତେବେଳେ ପୁରୀ କରିବ ଦେଖିବା ବିରି ବଟା ଟିକେ ପକେଇଦବା ନହେଲେ ଦହି ଟିକେ ପକେଇ ଚକଟିଦବ। ପୁରି ଟା ପୁରା ବଢ଼ିଆ ନରମ ହବ।
ହଁ।
ହୁଁ। ବିରି ଟିକେ ନା ବିରି ପକେଇକି କରାଉଛି ତ ଖାଲି ଛିଣ୍ଡି ଛିଣ୍ଡି ପଟେ ପୁରୀ ବଢ଼ିଆ ଲାଗେ। ଏଥିରେ ବିରି ପକେଇ ପକେଇବ ଏଇ ଯୋଉ, କସ୍ତୁରୀ ମେଥି କସ୍ତୁରୀ ମେଥି ବି ପକେଇବ ବଢ଼ିଆ ଲାଗିବ।
ସେଇଟା କେବେ କରିବା। କାରଣ ମୁଁ ବିରିକି ଆଉ ଇଏ ଯୋଉ କହିଲେ କଣ ହେଟା ଦହି ଦହି କେବେ ପକେଇକି କରିନି। ଦହି ପକେଇକି ସେଇଟା ଯୋଉ ନାନ୍ ଟା ଚକ୍ଟା ହୁଏ ସେଇଟା କରିଛି। ଆଉ ମଥୁରା କେକ ଏଇ ସବୁ କରିଛି, ହଉ ମଥୁରା ହଁ ମୁଁ ମଥୁରା କେକ୍ କରେ, ମୁଁ ମୋର ଗୋଟେ ୟୁଟ୍ୟୁବ ଚ୍ୟାନେଲ ଅଛି।
ହଁ ମତେ ଟିକେ ଲିଙ୍କ ପଠେଇଦବ ହେଲା ମୁଁ ସବୁ ସବୁ ଫଲୋ କରିବି ଦେଖିବି। ମୁଁ ତ ରୋଷେଇ ବେଶୀ ପ୍ରାୟତଃ ମୁଁ ୟୁଟ୍ୟୁବ ରୁ ହିଁ ଫଲୋ କରେ। ଝିଅ ବେଳୁ ମୋର ଗୋଟେ ରୋଷେଇ ପ୍ରତି ଭାରି ହବି। ମୁଁ କଲେଜ ଯାଇଥିବି ସେ ସମୟରେ ଅନନ୍ୟା ଗୋଟେ ପ୍ରୋଗ୍ରାମ ଦିଏ। ଅ ଓଟିଭିରେ, ଏଇ ହଁ ହଁ। ହଁ ମୁଁ ପୁରା କଲେଜ ରୁ ପଳେଇ ଆସିବି ଦେଖିବା ପାଇଁ ରୋଷେଇ। ବାରଟା ବେଳ ଗୋଟେ ମୋର କଲାସ ମୁଁ ପଳାସେ ମୁଁ ଖାତାରେ ଏମିତି ଦେଖୁଥିଲି କି ମୁଁ ଦି ହଜାରରୁ ଅଢେଇ ହଜାର ଭିତରେ ମୁଁ ରୋଷେଇ ଲେଖିଥିଲି ଖାଲି।
ରୋଷେଇ ଲେଖିଥିଲି ନା ମୁଁ ଏ ସେ ଯୋଉ କଣ କହିଲ ମୁଁ ମାନେ ସେତେବେଳେ କରୋନା ଟାଇମ ରେ ସବୁଟା ବନ୍ଦ ଥିଲା ନା। ଯେମିତି ସ୍କୁଲ କଲେଜ ସବୁ ଛୁଟି ଥିଲା। ସେଇ ଟାଇମ ରେ ଟିକେ କିଏ ମାନେ, ଇଏ ହେଇଗଲା ଇଚ୍ଛା ବି ହେଇଗଲା କରିଦେଲୁ। ଆ ଯେତିକି ଚେନେଲ୍ ରେ ରୋଷେଇ ର ସବୁ ଭେରାଇଟି ଛାଡ଼ିଛି। ଯେମିତି ପୁରା ବିନା ପିଆଜ ରସୁଣ। ସବୁ ସାଧା। କାରଣ ଏ ସୀମାହାର ପାଖେ ଥାଆନ୍ତି ନା ଆଉ ଯାହାବି ମାନେ କଣ କହନ୍ତି। ଯେମିତି ଡେଭଲପମେଣ୍ଟ କରିବାକୁ ହେଲେ ତାଙ୍କୁ ଆଗ ଦବାକୁ ପଡ଼ିବ। ନାଇଁ ନା ସେ ସେଠି ପାଖରେ ମୁଁ ସବୁ ଜିନିଷ ଯେମିତି ଗୁଲୁ ଗୁଲା ହଉ। ବରା ହଉ ବେଡ ଚେପ୍ ହଉ ତରକାରୀ ଛାଡ଼ିଛି ତାପରେ ଏଁ ବହୁତ ଜିନିଷ ପୋଡ଼ ପିଠା ତ ମନେ ପଡୁନି କିନ୍ତୁ ଆରିସା ଆଉ ପି ପିଠା ଆଉ ଗୋଟେ କଣ ଗୋଟେ ପୁରଦିଆ ବରା କରିଥିଲି ହେଲା।
ହଁ ପୁରଦିଆ ବରାଟା ବି ବଢ଼ିଆ ଲାଗେ।
ପୁର ଦିଆ ବରା ଟା, ହଁ କରିଥିବେ ଆପଣ କେତେବେଳେ। କିନ୍ତୁ ମୁଁ କରିଥିଲି। ସେଇଟା ନା ଆମ ଷ୍ଟାଫଙ୍କ ଭିତରେ ବି ଦେଇଥିଲି ସେ ବହୁତ ପସନ୍ଦ କଲେ ସେଇଟାକୁ।
ମୁଁ କହିଲି ୟୁଟ୍ୟୁବ ଚ୍ୟାନେଲ ରେ ଏଟା ଛାଡିଛନ୍ତି ପୁରଦିଆ ବରାଟା? ତାହେଲେ ଏଇଟା ମୁଁ ଦେଖିକି କରିବି ଆଉ, ଆପଣଙ୍କ ଚ୍ୟାନେଲ ରୁ ଆଉ।
ହଁ ହଁ ନିଶ୍ଚିନ୍ତ, ମୁଁ କେତେବେଳେ ଗୋଟେ ଛାଡିଦେବି ଆଉ। ଟାଇମ କରିକି ଆଉ, ଆଉ ରଖୁଛି ଏବେ ଅପା?
ହଉ ହଉ ହଉ ଠିକ ଅଛି, ହଁ ଜୟଗରୁ।